ହଁ, ହ୍ୟାଲୋ।
ହଁ ହ୍ୟାଲୋ।
ହଁ ହ୍ୟାଲୋ, ଏତେ ଦିନି ପରେ ମୋ କଥ ମନରୁ ପଇଲା ଆପଣ ଫୋନ କଲେ।
ଏବେ ଟିକେ ବ୍ୟସ୍ତ ଥିଲି ତ ସେ ଯୋଗୁରୁ ଫୋନ କରିପାରିନ
ହଁ। ହଁ ଆମୁ ବି ବହୁତ ଦିନ ହେଲା କଥା ତ ଆପଣ ସାଙ୍ଗ କରିନି ବହୁତ ଦିନିଆ ପୁରୁଣା ସାଙ୍ଗ। କେମିତି ତମର ମନେ ପଡୁନି ପ କଥା। ଆଉ ମୋର ତ ନମ୍ବର ଟା ଡିଲେଟ ହେଇଯାଇଥିଲା। ମୁଁ ଆଉ କରିପାରି ନଥିଲି ବହୁତ ପାତର ଥିଲି। ଯା ହଉ ଆଉ ଆପଣ ଟିକେ ଫୋନ କଲେ ବହୁତ ଖୁସି ଲାଗିଲା। ଆପଣ ହଁ ଏଇ ପାଟି ଟା ଫାଷ୍ଟ ଜାଣିପାଇଲି ନମ୍ବର ତ ଅଲଗା ନମ୍ବର ଆସିଲା। ମୁଁ କହିଲି ତାର ଅଲଗା ନମ୍ବର ଆସିଲା ଯାହା ହଉ ଆପଣଙ୍କ ଷ୍ଟୋନଟା ଜାଣିପାଇଲି ବୋଲି ପଚାରିଲି ବହୁତ ଦିନି ପରେ ଆମ କଥା ମନରେ ପଡିଲା କି ଆଉ ମନେ ପଡୁ ପଛେ ଫୋନ କ କରିଥିଲେ ବହୁତ ଖୁସି ଲାଗିଲା। ଆଉ ଗାଁ ଆଡୁକୁ କେବେ ଯାଉଛନ୍ତି?
ନା ଗାଁଙ୍କୁ ତ କେବେ ଯାଇ ନେଇ। ଏବେ ଯଦି ହବ ଟିକି ଯଦି କିଛି ଛୁଟି ଫୁଟି ପଡିଲା ତାହେଲେ ଯିବି ଆଉ।
ଆମର ଗାଁରେ ଆମ ଆମର ଗାଁରେ ରଥ ହୁଏ। ଏଠି ତ ସବୁବେଳେ ପରିବା ଦେଖୁଛନ୍ତି ଆମ ଗାଁ ରେ ରଥ ହଉଛି ଚାଲୁନାହାନ୍ତି ଥରେ ଦେଖିବେ। ଦେଖିବେ ଏତେର ଏତେ ଲୋକ ଆମ ସେଠି। ମାନେ ଜାଗା ହୁଏନି ଛୋଟ ଜାଗା ଟେ। ବହୁତ ଲୋକ ହନ୍ତି ମାନେ ହାଫ କିଲୋ ପର୍ଯ୍ୟନ୍ତ ରାସ୍ତା ବନ୍ଦ ହେଇଯାଏ। ଏ ଗୋଟେ କିଲୋମିଟର ପର୍ଯ୍ୟନ୍ତ। ଆଉ ଲୋକ ଏତେ କମ୍ପ୍ଲେନ ସବୁବେଳେ ଏତେ ବାଟରେ ଆମେ ଥାଇକି ଠାକୁର କେମିତି ଦେଖିବୁ ଆଉ ସେତ ଗାଁ ଗହଳି ରାସ୍ତା ଛକ ମୁଣ୍ଡିଆର ସବୁ ଆଉ କବ ନେଲି ତ ଅଲଗା ରାସ୍ତା ହେଲେ ଆଉ ଫାଷ୍ଟରୁ କହୁଥିଲି ଗୋଟେ ପରିବା କି ସେଇଠି ଜଗନ୍ନାଥ କରିବେ ବୋଲି। ଅଧେ ଲୋକ କହିଲେ ନା ନା ଆମରି ଦାଣ୍ଡରେହବ ମୁଁ ଜାଗା ଦେବି ଅଉ ପୁରା ତା ଯିବା ଆସିବା ରାସ୍ତା ସେଦିନ ବନ୍ଦ ହେଇଯାଏ। ଆଉ ଠାକୁର ଆସନ୍ତି ପଞ୍ଚାୟତ ଛକକୁ ବହୁତୁ ଲୋକ ହୁଅନ୍ତି କିନ୍ତୁ ଠା ଦେଖିପାରନ୍ତିନି ବହୁତ ଦୂରରେ ରହନ୍ତି ଯୋଉମାନେ ପାଖରେ ରହିଛନ୍ତି ଦେଖିପାରିବେ। ସେଇରା କହୁଥିଲେ ସବୁବେଳେ ପୁରୀରେ ଦର୍ଶନ୍ତି ଆମ ଆଡେ ଚାଲନ୍ତୁ। ଆମ ଗାଁ ଠାକୁର ଦେଖିକି ରଥ ଟଣା ଦେଖିକି ଆସିବେ କେତେ ବଢିଆ ଲାଗିବ। ଆଉ ପୁରୀରେ ବହୁତ ଟିକେ ଅଧିକ ଲୋକ ହେଠି ତାର ତିନିଗୁଣରୁ ଗୁଣେ ଲୋକ। ହଁ ପୁରୀର କୋଟି କୋଟି ଲୋକ ଆସି ହଉ ପାଞ୍ଚ ହଜାର ଆଉ ଦଶ ହଜାର ଭିତରେ ଲୋକ। ହଁ ଆଉ ଏତେଟା ନୁହେଁ ଯେତିକି ପାଖାପାଖି ଗାଁର ସବୁ ଲୋକ ହଁ ଆସନ୍ତି ଦେଖିବାକୁ ପରିବା ମାନ ତ ଦେଇପାରନ୍ତି। ଯା ତ କଣ ନେଇକି ଆମର ରଥକାଳିଆ ସେ ଯୋଉଠି ହେଲେ କାଳିଆ ଅଛନ୍ତି ଆମ ଡାକ ତ ଶୁଣିବେ। ଆଉ ଏଇଠିି ଟିକେ ଦର୍ଶନ କରିଦବା ରଥା ଦିନ। ବହୁତ ବଢିଆ ହୁଏ ମିଶିକି ସେ ଗାଁ ର ଆଉ ଝିଅ ଝିଆଣି ସବୁ ପଳେଇ ଆସନ୍ତି କହିବେ ନା ଆମ ଗାଁ ର ରଥ ଆମେ ଯାଉଛୁ। ଦେଖିବି। ପାଖାପାଖି ଯୋଉମାନେ ଆସନ୍ତି ବାପ ଘରେ ରହିଲେ ଦିନମାନେ ଖାଇଲେ ପିଇଲେ ରାତି ରଥ ଦେଖିକି ନ ରଥ ସରିଗଲେ ସକାଳୁ ତ ହେଇଯାଏ ର ରଥ ଟଣା ହେଇଯାଇ ଥାଏ। ତଥାବି ଚାରଟା ପାଞ୍ଚଟା ହେଇଯାଏ। ଦେଖି ସାରିକି ପଳାନ୍ତି ଆଉ ଯେ ଦୂରୁରୁ ଦୂରରୁ ଆସିଥାନ୍ତି ରହନ୍ତି ଦେଖିକି ଯାଆନ୍ତି। ଆଉ ଗୁଣ୍ଡିଚା ମନ୍ଦିର ସେଇଠି ପାଖର ରଥ ନେଇକି ଯାଆନ୍ତି ରଖନ୍ତି। ଏ ପଦାରେ ରଥ ଯୋଉ ରହନ୍ତି ବି ବହୁତ ଲୋକ ଦେଖନ୍ତି। ଏ ରହନ୍ତି ଯୋଉ ହ ଠାକୁର ଆସିକି। ବହୁତ ବଢିଆ ମଜା ଲାଗେ। ଆଉ ଆପଣ ଆସନ୍ତୁ କେତେବେଳେ ମୋ ସାଙ୍ଗରେ ଯିବେ ବୁଲିକି ଆସିବେ। ଆ ବହୁତ ସୁନ୍ଦର ଲାଗିବ ଦେଖିକି ଆସିଲେ। ଆଉ ଏଇଭଳିଆ କଥା ସବୁ ଆଉ ଭାବିଲି ମୁଁ କଇଲି କହିବି ସାଙ୍ଗଟାକୁ ଯିବେ କଣ ଆପଣ ଚିନ୍ତା କରିକି ମତେ କହିବେ ଆଉ ନହଲେ ମୁଁ ଅପେକ୍ଷା କରିବି ନହଲେ ମୁଁ ମୋର ପଳେଇବି ଚାରି ଦିନି ଆଗରୁ ଥିବ ଟିକେ ଯାଇଁ ବସା ଉଠା କରିବି ରଥ ଯୋଉ ଦିନ ସରିବ ତା ପରଦିନ ପଳେଇ ଆସିବି ଏ ଠି ଛୁଆ ମାନେ ହଇରାଣ ହେବେ ନା ସେଠି ମୁଁ ମୁଁ ଦି ଦିନି ଆଗରୁ ମୁଁ ଯାଏ ହେଠି ରହିଲି ତାପର ପନ୍ଦର ଦିନେ ପଳେଇ ଆସିବି ବୋଲି। ଦେଖାଯାଉ କଣ ହଉଚି ଆପଣ ଚିନ୍ତା କରିକି ମତେ କହିବେ ଆଉ। ଯିବା କଥା ଯଦି କହିବେ ମୁଁ ରହିବି ନହଲେ ମୁଁ ପଳେଇବି ଦି ଦିନି ରେ ଆଗରୁ ଆଉ। ଏଇଭଳିଆ କଥା ଆଉ।
ଥାବେଳେ ତ ମୁଁ ଯଦି ଦେଖା ଯଦି ଯିବା ଯାଇ ହବ ତାହେଲେ ମୁଁ ଯିବି। କାରଣ ରଥ ବେଳେ ତ ଯାଇ ହୁଏନି। ଏଁ ପୁରୀକୁ ଆମ ମାମୁଁ ଘର ଆଡେ ଭଦ୍ରକ। ସେଇଠି ଗୋଟେ ଦିଗି ଅଛି, ସେଇଠି ବି ବଧ ମଧ୍ୟ ଭଲ। ରଥଯାତ୍ରା ହୁଏ ମୁଁ ସେଇଠିକି ଥରେ ଯାଇଥିଲି। ତାପରେ ସେଇ ଏ ତାର ପା ମାନେ ଭଦ୍ରକ ଆଗୁକୁ ଟିକେ ଗୋଟେ ଅଛି ଯୋଉ ଦିଘା। ସେଇଠିକି ମଧ୍ୟ ମୁଁ ଯାଇଚି ଥରେ। ରଥଯାତ୍ରା ବେଳକୁ ଯାଇଥିଲି ପ୍ରବଳ ଭିଡ ହୁଅନ୍ତି ସେଇଠି, କିନ୍ତୁ ଯୋଉ ଅ ପୁରୀ ଠାରୁ ଅଳ୍ପ ଲୋକ ହିଁ ହୁଅ ନ୍ତି ସେଇଟା ତ ସବୁ ଛୋଟ ଛୋଟ ଜାଗା ଗୁଡାକ କିନ୍ତୁ ସେଇ ଯା ମନ୍ଦିର ଗୁଡା ଡାକ ବହୁତ ସୁନ୍ଦର ମଧ୍ୟ ହେଇଚି ମୁଁ ସେଗୁଡାକ ଥରେ କୁ ଯାଇଥିଲି। ଆଉ ଯଦି ହବ ଆପଣଙ୍କ ସହିତ ମଧ୍ୟ ଥରେ କହିବ ଗୋଟେ ପଳେଇବି। ତାପରେ ଆପଣଙ୍କ ସହିତ ସବୁ ବୁଲାବୁଲି କରିକି ଆସି ସାରିକି ଯଦି ଗୁଣ୍ଡି ଚା ବେଳୁକୁ ମୁଁ ମୁଁ ହଁ ଯଦି ହବ ପୁରୀ ମଧ୍ୟ ଯିବି। ଆଉ ଆମା ମାନଙ୍କର ତ ଏବେ ସବୁ ପୁରୀ ଯିବୁ ବୋଲି ଭାବୁଥୁଲୁ। ଯଦି ଭ ମାନେ ଭିଡ ହେଇନା ମାନେ ଯୋଉ ସବୁ ସୁବିଧା ଥିବ ଯିବା ପାଇଁ ତାହେଲେ ଯିବୁ ନହଲେ ଆଉ ଯିବୁନୁ କାରଣ ପୁରୀରେ ବୁ ମଧ୍ୟ ବହୁତ ଭିଡ ହୁଏ। ତାପରେ ଏତେ ଭିଡ ହୁଏ ଯେ ମାନେ ସବୁ ଯୋଉ ଦୋକାନ ବଜାରରେ ପୁରା ଭିଡ ହେଇଯାଏ ସେଇଗୁଡାକ। ପୁରୀର ତ ସାଇଡି ଦୋକାନ ମାନେ ବଡ ଦାଣ୍ଡରେ ଯୋଉ ସବୁ ଦୋକାନ ଗୁଡାକ ପଡିଥିଲା। ତାକୁ ତ ସବୁ ଉଠେଇ ସାଇଲେଣି ବଡ ଦାଣ୍ଡକୁ ପୁରା ଚଉଡା କରସାଇଲେଣି। ତାପରେ ସେଇଠି ସବୁ ଜିନିଷ ଗୁଡା ସବୁ ବିି ପ୍ରବଳ ଦାମ୍ ହେଇଯାଏ। ଆଉ ମୁଁ ତ ଦିଘା, ଆଉ ଦିଗି ଯାଇଚି। ଫୁଣି ଯଦି ହବ ଏଇ ବର୍ଷ ସେଇଠିକି ଯିବି ନହଲେ ପୁରୀ ଯିବି। କାରଣ ଆଉ ସେଇଠିକି ତ ଯାଇ ହବନି ଆ କାରଣ ଏବେ ତ ସବୁ ଭିଡ ଭିଡ ହେଲାଣି ସେଠିକି ତ ଆଉ ଯାଇହବନି। ତାପରେ ଯଦି ହବ ଦେଖାଯାଉ କଣ ହଉଛି।
ହଉ ଠିକ୍ ଅଛି ମୁଁ ଭାବିଛି ଏଇଥର ଆମ ଘରକୁ ଯିବି। କେ ମୁଁ ବାହା ହେଇକି ଆସି ଆସିଲା ଦିନରୁ ଆଉ ଜମା ଦେଖିନାହିଁ ମୋର ସବୁବେଳେ ଇଚ୍ଛା ହଉଛି। ଥ ଟିକେ ଦେଖିତେ ଯିବି ଆଉ ଦୁର୍ଗା ପୂଜାରେ ବି ଯିବି। ହଁ ଆଉ ବାହା ହେଇକି ତିରିଶ ବର୍ଷ ଦୁର୍ଗା ପୂଜା ବି ଦେଖିନି ଆମ ଗାଁ ଦୁର୍ଗା ଠାକୁର। ଆଉ ଖୁଡିମାନେ କହିଛନ୍ତି ଯେ ଯାଇଛେ ତ ଯାଇଛେ ଆସୁନା ଦୁର୍ଗା ପୂଜାକୁ ସବୁ ଝିଅମାନେ ଆସୁନୁ। ମୁଁ ଏଇଥର ଭାବିଛିି ଦୁର୍ଗା ପୂଜା କୁ ବି ଯିବି ଆପଣ ଯଦି ଯିବେ ମୋ ସାଙ୍ଗରେ ଯିବେ। ଥିବ ମନ ସ୍ଥିର କରନ୍ତୁ। ବୁଲିିବାଲିକି ଆଠ ଦିନ ରହିକି ଆସିବେ ଖାଇବା ପିଇବା ଶୋଇବା ବସିବା। କିଛି ଅସୁବିଧା ହବନି ଆମ ଘରେ ସବୁ ରକମର ସୁବିଧା ଅଛି। ଆମର ଗୋଟେ ପିଇସି ଅଛି। ମୁଁ ତାଙ୍କ ସାଙ୍ଗରେ କଥାବାର୍ତ୍ତା କରିବାକୁ ଗପିବାକୁ ସିଏ ବହୁତ ଭଲ ପାଆନ୍ତି। ଗୋଟେ ଲୋକ ଖୋଜନ୍ତି। ଆଉ କିଛି ଅସୁବିଧା ନାହିଁ ଯିବେ ଦି ଚାରି ଦିନ ରହିବ ବୁଲିବାଲିକି ପଳେଇ ଆସିବା ଆମ ଗାଁ ବୟସ ସେଠୁ ବୟସ ଆସୁଛି କଣ ରସୁଲଗଡ଼ ଓହ୍ଲେଇବା। ଆଉ ଏଠୁ ବି ରସୁଲଗୋଡ ଚଢିକି ଆମ ଗାଁରେ ଓହ୍ଲେଇବା ଆଉ ସୁବିଧା କିଛି ଯିବା ବୁଲି ବାଲିକି ଆସିବା ଦୂର୍ଗା ପୂଜାକୁ ଏ ପିଲାମାନେ ଯଦି ଯିବେ ଯିବେ ଏ ପିଲାମାନେ ଯଦି ଯାଆନ୍ତି ଆମେ ଟ୍ରେନରେ ପଳେଇବା। ଷ୍ଟେସନ ରୁ ଆମେ ଗୋଟେ ଅଟୋ କରିଦବା ଆମ ଗାଁ ଅଟୋ ଆସିବ ତା ସାଙ୍ଗରେ ପଳେଇବା। ସୁବିଧା ଅଛି ଯିବା ଆସିବାର କିଛି ଅସୁବିଧା ନାହିଁ। ଦୁର୍ଗା ପୂଜା କୁ ଏଇଥର ସ୍ଥିର କରିଛି ଯିବି ବୋଲି ହେ ମନସ୍ଥ କରଛି। ଆପଣ ଯିବେ ଯଦି ଏତୁ ସ୍ଥିର କରିକି ମତେ କହିବେ ଆଉ ହଁ ହାଲୋ
ହଁ ଯଦି ହବ ମୁଁ ଆପଣଙ୍କୁ କହିବି ଏଇ ରବିବାର ସୁଦ୍ଧା କହିଦେବି ନହେଲେ କାଲି ସୁଧା ମୁଁ କହିଦେବି ଆପଣଙ୍କୁ କାରଣ ହଁ ଏବେ ତ ଯୋଉ ଯୋଉ ରଥଯାତ୍ରା ରେ ବି ପାଖେଇ ଆସିଲାଣି ଆପଣ କଣ ସ୍ନାନ ପୂର୍ଣ୍ଣିମା ବେଳକୁ ଯାଇଥିଲେ ପୁରୀ କୁ?
ନା ପୁରୀ ଯାଇନି ଏଇଠି ଆମର ଗୋଟେ ଆଶ୍ରମ ଅଛି ସେଠି ଜଗନ୍ନାଥ ଅଛନ୍ତି ସେଇଠି କନ୍ ଜଗନ୍ନାଥ ଆଶ୍ରମ କରନ୍ତି ସେଇଠି ଯାଇିନି ସ୍ନାନ ପୂର୍ଣ୍ଣିମା ଦିନ ଠା କୁର ଶହେ ଆଠ କଳାସରେ ପାଣି ଟରେ ଗାଧେଇଲେ ହଜ ବାଜ ହେଲେ ସବୁ ହୁଁ ରାତି ନଅଟା ବେଳକୁ ଗଲେ ଅଣେଶର ଘରକୁ ଦେଖିକି ଆଇଲି ଆଉ ଯାଏ ଏଇଠି ଟିକେ ଦେଖିକି ଆସେ ପାଖର ଆଉ ଟିକେ ଆଉ ପୁରୀ ତ ଯାଇ ହବନି ଏଇଠି ଟିକେ ଦେଖିକି ଆଇଲିି ଆଉ ଭଲ ଲାଗିଲା ଟିକେ ଗାଧୁଆଳ ଯାଇଥିଲୁ ଖାଇବା ପିଇବା ବି ଥିଲା ସେଠି ଭାତ ଡାଲମା ଖଟା ଖିରି ଖାଇକି ଆସିଲୁ ପୁଣି ସନ୍ଧ୍ୟାବେଳେ ଗଲି ଦୀପ ଆଳତି କରିକି ଦେଇକି ସଜ ଫଳ ଦେଇକି ଆସିଲି ଠାକୁର ନଟାଳ ଗଲା ମତେ ଫୋନ କଲେ ଆଉ ସେଇଠୁ ଯାଇକି ଦେଖିକି ଆଇଲିି ଆଉ ଭଲ ଲାଗିଲା ଟିକେ ଠାକୁର ଦର୍ଶନ ହେଲା ଆଉ ଦେଇଛୁ ଆଠ ନଅ ଦିନ ଠାକୁରକୁ ତ ଦେଖ ଦେଖ ହବନି ସେଇଥିପାଇଁ ମୁଁ କହିନି ଠାକୁରଙ୍କୁ ଯାଉଛି ଦେଖା କରିକି ଟିକେ ଆସେ। ଗଲି ଆଉ ଖୁସି ଲାଗିଲା ବହୁତ ଲୋକ ଯାଇଥିଲେ ସ୍ତ୍ରୀ ଲୋକ ପୁରୁଷ ଝି ସବୁ ବହୁତ ଲୋକ ହେଇଥିଲେ। ପାଞ୍ଚଶହ ସାତଶହ ଖଣ୍ଡ ଲୋକ ହେଇଥିଲେ ଆଉ ଠା ଠାକୁରଙ୍କୁ ଆଜ୍ଞା ଏବେ ତ ଠାକୁର ପୂଜା ହଉନାହାନ୍ତି। ପଢ ପଢିକି ରହିଛି ଅଲଗା ଠାକୁର ସବୁ ପୂଜା ହୋଉଛନ୍ତି ଘଣ୍ଟି ବାଜିବନି ଘଣ୍ଟା ଶଙ୍ଖ ବାଜିବନି ଘଣ୍ଟା ଶୁଭିବନି ଠାକୁରଙ୍କୁ ତାଙ୍କ ନିଦ ଭାଙ୍ଗିଯିବ। ସେଠି ଥାଇକି ତାଙ୍କୁ ଥଣ୍ଡା ହବ ଜର ହବ ବଇ ସିଏ ଆସିବ ଔଷଧ ଦବ ଏଇଭଳିଆ ସବୁ ସିଷ୍ଟମ ଚାଲିଛି ଆଉ ଠାକୁରଙ୍କର ଆଉ
ହଁ ଠାକୁରଙ୍କର ତ ବହୁତ ନୀତି ବାଣୀ ଅଛି ସେୟାକୁ ସବୁ ଆମକୁ ପାଳିବାକୁ ପଡିବ କାରଣ ଠାକୁର ହିଁତ ଆମକୁ ଏଇ ଏଇଠିକି ପଠେଇ ଯନ୍ତି ତାପରେ ତାଙ୍କୁ କରି ସବୁ କଥା ଗୁଡାକ ଆମକୁ ସବୁ ଯା ମା ସବୁ ମାନିବାକୁ ପଡିବ ତାଙ୍କର ଯୋଉ ନିୟମ ଗୁଡାକ ଲୋକ ଅଛି ତାଙ୍କର ତ ଅଧିକ କିଛି ମାନେ କେବେ ନିୟମ ରୁହେନି ଏଇ ସମୟ ବେଳକୁ ହି ସବୁ ନିୟମ ରୁହେ ତ ଏଇ ବୋହିକି ନିୟମ ଗୁଡାକ ଟିକେ ମାନିକି ଚଳିବାକୁ ପଡିବ ଆଉ ଏଇ ଗୋଟିଏ ତ ଅ ରଥଯାତ୍ରା ବେଳକୁ ଯାହା ଟିକେ ନିୟମ ମାନେଇବାକୁ ପଡେ ଆଉ ତ ନିୟମ ମାନିବାକୁ ବି ମାନେ ଲୋକ ତ ଅଛନ୍ତି ମାନୁନାହାନ୍ତି କୋଉ ବିି ନିୟମ ଆମେ ଟିକେ ମାନିକି ଚଳିଲେ ରହ ଭଲ ହବ। ହ ତାପରେ ଯୋଉ ଏବେ ତ ମୁଁ ଯାହା ଭାବୁଛି ରଥଯାତ୍ରା ବେଳକୁ ଯିବୁ ଆମେ ସବୁ ଭାବୁଛୁ ଗୁଣ୍ଡିଚା ବେଳକୁ ଯିବୁ। ଦେଖାଯାଉ କଣ ହବ ମୁଁ ଆପଣଙ୍କୁ ପଛରେ କହିବି ହଉ ମୁଁ ରଖୁଛି ଏବେ ଆଉ କେତେବେଳେ କଥା ହବା ଆଉ।
ହଉ ଠିକ ଅଛି ରଖନ୍ତୁ ମୁ ବି ସଞ୍ଜ ଦେବି।